ହ୍ୟାଲୋ।
ହଁ ସାଙ୍ଗ କଣ କରୁଛ?
ଏ ବସିଥିଲି ଆଉ ତୁ?
ବସିଥିଲି ଆଉ।
ଆଚ୍ଛା। ଖାଇଥିଲି ସକାଳେ ଖାଇଥିଲି ଯାହା ମାନେ ପଖାଳକୁ ଆଳୁ ପୋଡ଼ା ଖାଇଥିଲି ଆଉ କିଛି ଖାଇନି।
ଓ। ଆଉ ଏଇ ପଖାଳ ଭଜା ସକାଳେ ଖାଇଥିଲି ଆଉ।
ଆଚ୍ଛା। ଆଉ କଣ ସବୁ ଭଲ ନା?
ହଉ ପଢାପଢି କେମିତି ଚାଲିଛି?
ହଁ ମୋର ଭଲ ଚାଲିଛି ଆଉ ତୋର କ ଏତେ ଦିନ ପରେ ମନେ ପଡିଲା।
ଏଇ ଟିକେ ରୋଷେଇ କଥାନ୍ତି ବିରିୟାନୀ ହଁ ମୋତେ ଆସିନି ମୁଁ ସେ ରେସି ପଚାରିବା ପାଇଁ ଫୋନ କରିଥିଲି ଆଉ।
ଓହୋ ବିରିୟାନୀ ହଁ ମୋତେ ତ ବିରିୟାନୀ ପୁରା ଭଲସେ ଜଣାଅଛି।
ହଁ ଟିକେ କହିଲୁ।
କଣ ତୋଳୁ କରିବୁ ଭେଜ୍ କି ନନ ଭେଜ୍?
ନନ୍ ଭେଜ୍ କରିବା ଦି ଟାଙ୍କ କହୁନୁ।
ହଉ ଆଗେ ମୁଁ ଆଇଁଷଟା ସେୟାର୍ କରୁଛି ତୋ ସାଙ୍ଗରେ।
ହୁଁ।
ଏ ଦେଖ ତୁ ତ ଜାଣିଥିବୁ ବିରିୟାନୀ ପାଇଁ କେମିତିକା ଚିକେନ୍ ଦରକାର।
ହଁ ବୋଟେ ବଡ ବଡ ପିସ ଆଉ।
ହଁ ତ ମାର୍କେଟ ଯାଇକି ନେଇଆସିବୁ ସେଇ ଟାଇପ୍ ର କିଛି ଦେନ ତାକୁ ଫାଷ୍ଟ ଧୋଇ ଦବୁ ସେଇ ଯୋଉ ମାନେ ମାଂସ ଭ ଧୋଇ ଦେେବୁ ଧୋଇ ଦେଇକି ମ୍ୟାରିନେଟ୍ କରିଦବୁ ତା ଦେହରେ ପକାଇଦବୁ ଦହି
ଦହି ଯୋଉ ପକେଇ କରନ୍ତି ନା।
ଚିକେନ୍ ପରିମାଣ ଦେଖିକି ଦହି ଗୋଟେ କପ୍ ପକାଇବୁ ତା ଦେହରେ ଯେଉଁ ଅଦା ରସୁଣ ପେଷ୍ଟ ଟିକେ ପକାଇବୁ। ଆଉ କଞ୍ଚା ଲଙ୍କାକୁ ଫଳା ଫଳ କରିକି ପକେଇବୁ। ଆଉ ଜିରା ଗୁଣ୍ଡ ଧନଆ ଗୁଣ୍ଡ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ସ୍ୱାଦ ଅନୁସାରେ ଲୁଣ ପକେଇବୁ। ଆଉ ଗୋଲମରିଚ ଗୁଣ୍ଡ ଆଉ ଗୋଟେ ବିରିୟାନୀ ମସଲା। ଆଉ ପୋଦିନା ପତ୍ର ଟିକେ ଚୁନ ଚୁନ କରି କାଟିବୁ ଆଉ ଧଣିଆ ପତ୍ର ବି। ଆଉ ଲେମ୍ବୁ ଫାଳେ ଚିପୁଡ଼ିବୁ।
ହୁଁ।
ଆଉ ଉଁ ମାନେ ଆଉ ଯାହା ମସଲା ତୋ ପାଖରେ ଅଛି ଗରମ ମସଲା ଟିକି ପକାଇବୁ ମାନେ ମସଲା ଦେଖିକି ଆଉ। ଆଉ ଫୁଡ଼୍ କଲର୍ ଟିକେ ପକେଇ ଦବୁ ଆଉ ସ୍ଲାଇଟ୍ ଟିକେ ପକେଇବୁ ବେଶୀ ପକେଇବୁନି କଲର୍ ପାଇଁ। ପକେଇକି ତାକୁ ଟିକେ ଗୋଳେଇଦବୁ ଗୋଳେଇକି କେତେ ପନ୍ଦର ମିନିଟ୍ ଖଣ୍ଡେ ରଖିଦବୁ।
ଆଛା ପନ୍ଦର ମିଣ୍ଟି ଗୋଳେଇ ଗାଳେଇକିନା ଥୋଇଦେବି।
ହଁ ଗୋଳେଇ ଗାଳେଇକି ଥୋଇଦବୁ ସେ ଟିକି ଇଏ ହେବା ପାଇଁ ମାନେ ମସଲାଟା ତା ଦେହରେ ମିିସିବା ପାଇଁ ଟିକେ ପନ୍ଦର ମିଣ୍ଟି ଥୋଇଦବୁ।
ହଁ ସେ ଟିକେ ଭିଜିବା ପାଇଁ ଆଉ।
ହଁ ଭିଜିବା ପାଇଁ ଥୋଇଦଉଥୁବୁ ଆଉ ତାପରେ ହେଲା ଗରମ ମାନେ ପାଣି ବସେଇଥିବୁ ପାଣି ଧିଅରେ ଟିକ୍ କେ ହା ଯୋଉ ତେଲ ଯୋଉ ଫ୍ରିଡ଼ମ୍ ତେଲ ଟିକେ ପକେଇଦବୁ ପକେଇ ଦେଇକି ଫାଳେ ଲେମ୍ବୁ ଚିପୁଡ଼ି ଦବୁ ସେ ପାଣିରେ। କାଣ ସେଇଟା ପକେଇବା ଦ୍ଵାରା ଭାତ ଗୁଡ଼ା ଏତେ ଜଲ୍ଦି ଭାଙ୍ଗେନି ମାନେ ଟିକେ ଟିକେ ଗୋଟା ରୁହେ ଆଉ ଛାଡ଼ି ଛାଡ଼ି ହେଇକି ରୁହେ ଆଉ। ଲାଗିବନି ଆଉ ତାପରେ ସେଇ ହିସାବରେ ଚା ଆଉ ଯୋଉ ହଁ ଗୋଟା ମସଲା ବି ପକାଇବୁ ମୁଁ ଭୁ୍ଲିଯାଇଥି ସେଟା କହିବାକୁ। ଗୋଟା ମସଲାସ୍ ସେ ମ୍ୟାଗ୍ନାଇଟ୍ ରେ ପକେଇବୁ ଆଉ ଏଥିରେ ବି ପକେଇବୁ ଭାତ ଯେଉ ପାଇଁରେ। ପକେଇକି ତାକୁ ଚାଉଳ ପକେଇ ଦବୁ ପକେଇ ସାରିଲା ପରେ। ଏ ଟିକେ ମାନେ ଟିକେ ସମୟ କେତେ ସେ ଅରୁଆ ଚାଉଳ ତ ପନ୍ଦ ନ୍ଦର ମିଣ୍ଟ୍ ବି ନୁହେଁ ଦଶ ମିଣ୍ଟ୍ ରେ ହେଇଯିବ ଭାତ।
ହଁ ଭାତ ଜଲ୍ଦି ହେଇଯିବ ଆଉ।
ହଁ ତ ଗୋଟା ଗୋଟା ହାତରେ ଚିପିକି ଦେଖିବୁ ଟିକେ ଟାଣ୍ ଥିବ ତାକୁ କାଢ଼ିଦବୁ। ଖାଟ୍ ଦେଲା ପରେ ଗୋଟେ ଆଉ ଗୋଟେ ପ୍ୟାନ୍ ମାନେ ଗୋଟେ କଡ଼େଇରେ ତେଲ ଟିକେ ପକେଇବୁ ତେଲ ପକେଇକି ପୁଣି ଟିକେ ଗୋଟା ମସଲା ପକେଇଦବୁ ପକେଇ ଦେଇି କି ତେଜ ପତ୍ରଟିକେ ପକେଇଦବ
ଆଚ୍ଛା।
ଆଉ ଯେଉଁ ମ୍ୟାଗ୍ନଟା ଯୋଉଟା କରିଥିବୁ ସେଟ ଯୋଉ ସେଟାକୁ କଷିକି ତାପରେ କଷିଦେବୁ ଗୋଟେ ଅଲଗା କ଼ଢ଼େଇ ରେ ଆଉ ଗୋଟେ ମାନେ ତେଲ ନେଇକି କଷିଦେବୁ।
ଚିକେନ୍ ଯେମିତି ହୁଏ କଷା ହୁଏ ସେମିତି କଷା ହବ ନା କଣ?
ନର୍ମାଲି କଷା ହବ ଖାଲି ଟିକେ ମାନେ ସାଧା ଟାଇପ୍ ର କଷିବୁ ଟିକେ ମଝିରେ ମଝିରେ ପାଣି ଦେବୁ ଆଉ। ଆଉ ସେ ପାଣି ଟି କେ ବହଳିଆ ହେଇଗଲେ ଯୋଉ ଯୋଉ ବାହାରେ ନା ବିରିୟାନି ରେ ଖାଇବା ପାଇଁ ଗୋଟେ ଚିକେନ୍ ମାନେ ଇଏ ଦିଅନ୍ତିନି ଝୋଳ ଗୋଟେ। ହଁ ସେଇ ଝୋଳ ପାଇଁ ଟିକେ ସେଇ କଷି ଅ କେତ ତେ ପାନ୍ ପନ୍ଦର ମିନିଟ୍ କଷି ସାରିଲା ପରେ ସେଥିରୁ ବାହାର କରିଦେବୁ ଟିକେ ଝୋଳ।
ଆଚ୍ଛା।
ବାହାର କଲା ପରେ ତାର୍ ସେଟାକୁ ଓ ପୁରା ମାଂସ ପୁରା ସିଝିଗଲେ ଆ ମାନେ ଯେମିତି ଜାଣିପାରିବୁ ଜଣେ ଯେମ ଜାଣିପାରିବ ସିଝିଗଲା। ତାପରେ ତାକୁ କାଢ଼ିଦବୁ ଗୋଟେ ଜାଗାରେ ତାପରେ ଆଉ ଗୋଟେ ଜାଗାରେ ଯୋଉଠି ଭାତ ପୁରେଇଥିବୁ ହେଲା ତା ଉପରେ ସେଠ ତାକୁ ପକେଇଦେଇକି ଆଉ କିଛିଟା କିଛି ଟିକେ ଗ୍ରୀନ୍ କଲର୍ ର ଫୁଡ଼୍ କଲର୍ ଯଦି ଥିବ ଟିକେ ପକାଇଦବୁ ତାପରେ ଫୁଣି ଧନିଆ ପତ୍ର ହଁ ତାପରେ ମାନେ ଟିକେ କଲର୍ ହେଇକି ଭାତଟା ବାହାରିବ ଭଲ ଲାଗିବ ବୋଲି ଆଉ।
ହଁ
ତାପରେ ଆଉ ଧଣିଆ ପତ୍ର ପୋଦିନା ପତ୍ର ଏମିତି ସବୁ କାଟିକି ଟିକେ ପକେଇଦବୁ। ତାପରେ ଚିକେନକୁ ପକେଇକି ସବୁ ମସଲାରୁ ଟିକେ ଟିକେ ପକେଇବୁ ପକେଇଲା ପରେ ପୁଣି ତା ଉପରେ ଆଉଥରେ ଚାଉଳ ପକେଇକି ପକେଇଦବୁ ଆଉ ପକେଇକି ଲାଷ୍ଟରେ ଗୋଟେ ଇଏ ପକେଇଦେବୁ ଆଉ। ଧଣିଆ ପତ୍ର ଟିକେ ପକେଇବ ଦବୁ ଆଉ ଆଉ ଗୋଟେ ଚାମଚ ପାରିବୁ ଯଦି ଘିଅ ପକାଇଦବୁ ଘିଅ ବେଶୀ ଲୋକ ପକାନ୍ତିନି। କିନ୍ତୁ ତୁ ଚାହିଁଲେ ପକେଇବୁ ଆଉ। ହଁ। ତ ମୁଁ ଘରେ ବନେଇଲେ ପକାଏନା, କିନ୍ତୁ ସେମିତି ଟିକେ ପକେଇ ଦେବୁ ଯଦି। ହଁ ତ ଘିଅ ଟିକେ ପକେଇଦବ ତାପରେ ତା କୁ ହେଲା ଷ୍ଟିମ୍ କରିବା ପାଇଁ, ଗୋଟେ ପୁରା କଭର୍ କରିକି ପାଞ୍ଚରୁ ଦସ୍ ମିନିଟ୍ ବସେଇ ଦବୁ ଗ୍ୟାସ୍ ରେ ଲୋ ଫ୍ଲେମରେ ଆଉ ପୁରା କମେଇ ଦେଇକି ଗ୍ୟାସ୍ ରେ ବସେଇ ଦବୁ। ହଁ ଲାଗିବନି ତଳେ ଲାଗିବନି କିନ୍ତୁ ତା ସ୍ମେ-ମାନେ ବା ବାସ୍ନା ଟା ବଢ଼ିଆ ଦବ ଆଉ। ହୁଁ। ତାପରେ ତାପରେ ପ୍ରସ୍ତୁତ ହେଇଗଲା ଆମର ଗରମ୍, ଗରମ୍ ବିରିୟାନୀ ଆଉ।
ହୁଁ ଆଉ କଚିମରା?
ହଁ କଚୁମ୍ବର ପାଇଁ, କଚୁମ୍ବର ପାଇଁ କିଛି ଦରକାର ନାହିଁ ଦୁଇଟା ଜର୍ଜିରା ରଖିଥିବୁ ପାଖରେ ଆଉ ଫାଳେ ଲେମ୍ବୁ, ପୋଦିନା ପତ୍ର, ଧଣିଆ ପତ୍ର, କଞ୍ଚା ଲଙ୍କା ଆଉ କାକୁଡିିକି ଚୁନ୍, ଚୁନ୍ କରି କାଟିି ଦବୁ, ପିଆଜକୁ ବି ସେଇ ମାନେ ଯୋଉ ଯୋଉ ଭଳିଆ କାକୁଡି କାଟି ଥିବୁ ସେଇ ଟାଇପ୍ର ପିଆଜ ଆଉ ଟମାଟରକୁ କାଟି ଦେଇଥିବୁ ଆଉ ଦହି ଆଉ। ଦହି ଦୁଇ କପ୍ ପକେଇଦବୁ ସ୍ୱା ଦ, ଅନୁସାରେ ଲୁଣ ଆଉ କଳା ଲୁଣ ଯେଉଁଟା କୁହନ୍ତି ଇଏ ହଁ ସେଇଟା ବିଟଲୁଣ ସେଇଟାକୁ ପକାଇ ଦେଇକି ଟିକେ ପାଞ୍ଚରୁ ଦଶ ମିନିଟ୍ ଗୋଳେଇ ଦବୁ ସେ ହେଇଯିବ ଆଉ।
ଆଚ୍ଛା ଆଚ୍ଛା।
ହଁ ତାପରେ, ତାପରେ ଖାଇବା ପାଇଁ ପୁରା ରେଡ଼ି ଆଉ।
ଆଉ ସାଧା?
ଆଚ୍ଛା ଏଥର ତୁ ବନେଇ କରିବୁ ତ?
ହଁ ନିହାତି ଟ୍ରାଏ କରିବି, ନ ବନିଲେ ତତେ ଆସି ଫୋନ୍ କରିବି ଆଉ।
ହାଁ, ହଁ ବା ତୁ ଫୋନ୍ କରିବୁ ତୁ କରିକି ମୋତେ ଡାକିବୁ ମୁଁ ଖାଇବାକୁ ଯିବି।
ଆଉ ସାଧା ଟା ମୁ କେମିତି କରିବି? ଧର ବାର ଅଲଗା କଣ ଅଛି, ପୁଣି ସାଧା ଟା କିଏ କରିକି ଖାଇବେକି।
ଅଁ ହଁ ସାଧଟା ସେମ୍ ପ୍ରୋସେସ୍ ମୁଁ କହୁଛି ରହ ତା ପାଇଁ ତ ପନିୟାର ସବୁ ତ ଜାଣିଥିବୁ ଭେଜିଟେବୁଲ୍ ସବୁ ଦରକାର ବୋଲି।
ହଁ ଭେଜିଟେବୁଲ୍ ଧର ଯାହା ମୁଁ ପକେଇବି
ହଁ ତୋ ଇଚଛାରେ ହଁ ତୋ ଇଚ୍ଛାରେ ଯାହା ପକେଇବୁ ମଶୃରୁମ୍ ବି ପନିର୍ ଯାହା ହେବ। ପକେଇ ପାରିବୁ। ସେଗୁଡ଼ାକୁ ସବୁ ଆଗେ କାଟିକି ତା ଦେହରେ ଯୋଉ ତେଲରେ ତାକୁ ଛାଣିବାକୁ ପଡ଼ିବ ତତେ। ତ ଛାଣି ହଁ ଫ୍ରାଏ କରିକି ତାକୁ ଓ ସେମିତି ଯୋଉ ପ୍ରୋସେସ୍ ରେ କହିଲି ତତେ ସେଇଭଳିଆର ମ୍ୟାଗେନେଟ୍ କରିବୁ। ସେମିତି ଦହି ଲ ଙ୍କା ଗୁଣ୍ଡ, ଲୁଣ, ହଳଦୀ ସବୁ ପକେଇକି ଦହି ପହି ସବୁ ପକେଇକି ତାକୁ ମ୍ୟାଗେନେଟ୍ କରିକି ରଖିଦେବୁ ପାଞ୍ଚରୁ ଦଶ ମିନିଟ୍ ପୁଣି ଗୋଟେ ପ୍ୟାନ୍ ରେ ତେଲ ନବୁ ଗୋଟା ମରିଚ୍ ଦବୁ ତ ତାକୁ କଷିଦବୁ
ହୁଁ।
କଷିଦବୁ କଷି ସାରିଲା ପରେ, ସେଇଟାକୁ ଟିକେ ଧଣିଆ ପତ୍ର, ପୁଦୀନା ପତ୍ର, ଦେଇଦବୁ ତାପରେ ତାପରେ ଏପଟେ ଯେମିତି ଭାତ ବନେଇଥିଲୁ ସେଇ ଟାଇପ୍ ର ବନେଇଦବୁ ବନେଇ ସାରିଲା ତାରେ ଉଁ, ତାକୁ ଗୋଟେ କଡ଼େଇରେ ସେମିତି ଭାତ ପକେଇ ଦବୁ ଭାତ ପକେଇକି, ଶିଉ ମସ୍ରୁମ୍ ସବୁ ମାନେ ଯୋ ଯୋଉ ପରିବା ମସ୍ରୁମ୍ ରେ ହଉ କି ପନିର୍ ରେ ହୋଉ, ତୁ ତୋର ଯଉଥିରେ କରିଥିବୁ, ସବୁ ତ ଭେଜିଟେବୁଲ୍ସ୍ ପଡ଼ିବ ତା ଦେହରେ। ତୁ ପରିବା ପତ୍ର ଜାଣିଛୁ, ସେଗୁଡ଼ା ସବୁ ପକାଇ ଦେଇକି ତା ଉପରେ ପୁଣି ଭାରାଇସ୍ ଦେଇକି, ତାପରେ ଟିକେ ହଁ।
ହୁଁ ହୁଁ।
ସେମିତି ଗୋଡ଼େଇ ଦବୁ। କିଛି ସମୟ ପାଞ୍ଚରୁ ଦଶ ମିନିଟ୍ ପୁରା ସ୍ଲୋ ଗ୍ୟାସ୍ ରେ ବସେଇଦବୁ ତାପରେ ହେଇଗଲା ଆଉ ପ୍ରସ୍ତୁତ୍ ହେଇଗଲା ଆଉ।
ଯେମିତି ଆଉ ଖାଲି ଛଣା ହବ ଆଉ ନା।
ହଁ। ଆଉ ତତେ କଣ ବନେଇବା ଆସିଚି ମୋତେ କହ ତ?
ମତେ ଖାଲି ହେଇ ଚିକେନ ଆଇଚି ଆଉ କିଛି ଆସିନି।
ଚିକେନ୍ ଆସିଚି।
ହଁ।
ଆଚ୍ଛା ତୁ ମାନେ ଯୋଉଟା ସାଧା ଚିକେନ୍ ଯୋଉଟା ହୁଏ ସେଇଟା।
ହଁ ଚିକେନ କଷା ଝୋଳ ଯୋଉ ବନାନ୍ତି ସେଇଟା ଆସିଚି।
ଆଚ୍ଛା। ସେଇଟା ମୋତେ ସେୟାର କଲୁ ଦେଖିଆ କେମିତି କଣ ତୁ ବନଉଚୁ ମୁଁ ବି ଟିକେ ଶୁଣେ।
ମୁଁ ବନାଏ ପିଆଜ ରସୁଣ ଅଦା ପେଷ୍ଟ ଗୋଟେ
ହୁଁ।
ଫାଷ୍ଟ ତେଲ ଦେଇକିନା ପିଆଜ ପକେଇ ଦେଇକିନା ଟିକେ ଜାରି ହେଲା ପରେ ତାପରେ ସେ ପେଷ୍ଟଟା ପକେଇକି କଷିବୁ। ଲଙ୍କାଗୁଣ୍ଡ ମସଲା ଫସଲା ଦେଇକିନା ହଳଦୀ ଫଳଦୀ ଦେଇକିନା କସିଲୁ ଧର କଷାଟା କମ୍ପି ମସଲା ଟା କଷି ହେଇଗଲା ବେଳକୁ ତାପରେ ଚିକେନ ଢାଳିବୁ। ପୁଣି କଷିବୁ କଷିବୁ ଚିକେନ ହେଲା ଯାଙ୍କେ। ତାପରେ ଯଦି ଝୋଳ ଦରକାର ପାଣି ଦବୁ ନହେଲେ ଅଳ୍ପ ଟିକେ ପାଣି ଦେଇକି ଗ୍ରେଭି ଭଳିଆ ଅଳ୍ ଖାଇବା ରୁଟି ଫୁଟି ସୁବିଧା ହବ ଆଉ।
ଆରେ ବାଃ ବଢ଼ିଆ କଥା ଆଉ।
ଆ ସେଟା ଟିକେ ସହଜ ନା। ବିରିୟାନୀ ଟା ଟିକେ କଷ୍ଟ ଏତେ ସାରା ଧନ୍ଧା।
ଟା ମାନେ ତୁ ବେଶି ଟାଇମ୍ ରୁଟିରେ ଖାଅ କି ଭା ଭାତରେ ଖାଇବାକୁ ପସନ୍ଦ କ
ହଁ ମୁଁ ରୁଟିରେ ଖାଏ ନା। ଭାତରେ କଲେ ଝୋଳ କରିବାକୁ ପଡେ। ଝୋଳ କଲେ ଟିକେ ଚିକେନର ସ୍ୱାଦ କମିଯାଏ। ଏ ଟିକେ କଷା ହେଲେ ପାଟି କି ବଢିଆ ସୁନ୍ଦର ଲାଗେ ଆଉ। ହାଲୋ।
ଆଉ ଆଉ କହ କହୁନୁ। ଆଉ ଗୋଟେ କେବେ ଆସେ ଭୋଜି ଫୋଜି କରିବା ଆଉ।
ହଁ ନିଶ୍ଚୟ।
ଆସିଲେ ତୁ ରୋଷେଇ କରିବୁ ବିରିୟାନୀ ଆଉ।
ହଁ ମୋତେ ବିରିୟାନୀ ଆସିଚି। ଆଉ କିଛି ରେସିପି ଆସିନି। ସେଇ ବିରିୟାନୀ ଉପରେ କରିବ ଯଦି ତ ମୁଁ ସିଓର ଯିବି।
ହଁ କରିବା ଆଉ।
ହଉ ନିଶ୍ଚୟ ତାହେଲେ ଆଉ। ସ
ସମସ୍ତେ ମିଶିକି ଗୋଟେ କୋଉଦିନ କରିବା ଆଉ।
ହଉ ତାହେଲେ ସବୁ ସାଙ୍ଗ ମାନଙ୍କୁ କୁହ କିଛି ଗୋଟେ କ
ହୁଁ ଦେଖିଆ ପ୍ଲାନିଂ କରୁଚି ଏଇ ମାସରେ କୋଉଦିନ ଗୋଟେ ଦେଖିଆ କରିବା ଆଉ। ଡେଟ୍ ଫେଟ୍ ଠିକ୍ କରିକିନା ତତେ ଜଣେଇବି ଆଉ।
କରିବ। ହଉ ତାହାଲେ ସବୁ ସାଙ୍ଗ ସାଙ୍ଗରେ କଥା ହେଇକି କରିବୁ ଆଉ।
ହୁଁ। ତତେ ଡେଟ୍ ଜଣେଇବି ଆଉ କୋଉଦିନ କରିବା।
ହଁ ହଁ। ହଉ ସାଙ୍ଗ ମୁଁ ଏବେ ରଖ୍ ଖୁଚି। ତୁ ଆଉ କେତେବେଳେ କଥା ହେବା ଆଉ।
ହଉ ଆଉ। ହଉ ମୁଁ ବୁଝିକି କହିବି ତତେ ଆଉ।